ହ୍ୟାଲୋ।
ହଁ ଭାଇ କୁହ।
ହଁ କଣ କରୁଚ।
ଏଠି ବସିଛି ଆଉ ବସିକି ସାଙ୍ଗ ସାଙ୍ଗଙ୍କ ସହଙ୍ଗ କଥା ହେଉଥିଲି ଆଉ।
ଓହୋ ଆଉ ଆଜି କଣ ଖାଇଲ ଜଷ୍ଟ ଖାଇକି ଆଇଲି ମୁଁ।
ମାନେ ମାନେ ତ ହ ମାନେ ତମେ ସେ ମାନେ ତମେ ସେ ଯନ୍ତ୍ର ଲଗେଇଛ କି।
କଣ କହିଲ।
ମାନେ ତମେ ସେ ମାନ ମାନେ ତମେ ସେ ଯନ୍ତ୍ର ଝଝ୍ର ବ୍ଲୁୁ ଟୁଥ ଇଅର ବଡଏ।
ନା ଲଗେଇନି।
ଓହ ସୁଦ୍ର୍ଶନ ଭାବିଲା ଆଉ ମାନ ଯାଇକି କଣ କହିଲେ କଣ ଖାଇଥିଲି ନା କଣ।
ହ ହଁ କଣ ଖାଇଥିଲ।
ମୁଁ ଖାଇଥିଲି ଭା ପଖାଳ ଭାତକୁ ଆଳୁ ଭଜା ତମେ।
ହଁ ଭାତ ଡାଲିମା ଚକୁଳି।
ଭାତ ଡାଲମା ଚକୁଳି ମାନେ ଭାତ ସହ ଚକୁଳି।
ହଁ।
ଏଇ କି କମିନେସନ ନା।
ଦିଟା ଚକୁଳି ଭାତ ଖାଇଦେି ଆଉ
ଓହୋ ଡ଼ାଲମା।
ହଁ ଡ଼ାଲମା ସହିତଆଉ ଆମ୍ବ ଦୋଡି ଖାଇଲିି ଆଉ।
ଓହୋ ରେଡି ଆଉପୁର ପ୍ରୋଟିନ ଜିନିଷ ଆଉ।
ହଁ ହଁ।
ଆଉ ମାନେ ମାନେ ତମ ମାନେ ତମକ ମାନେ ତମକ ମାନେ। ମାନେ ତମେ ମାନେ କ ମାନେ ଜିମ ଯାଅ ବା ତମେ।
ହଁ ଯିମ ବିଷୟରେ କହ ସକାଳୁ ଉଠିକି ଟିକେ ଦୋଡା ଦୋଡି କରେ। ବହୁତ ତିନ୍ୟ ଭଲ
ହଁ ତାପରେ ମାନେ କିଛି ଟିପସ ଅଛି ବଡ଼ି ଫଡି ବନେଇ।
ଦେହଖ ଖାଇବା ଅଧିକ ମେଟ ମାନେ। ହଁ ଖାଇବାରେ ଅଧିକ ଗୁରୁତ୍ଵ ଦବା ଭଲ।
ହଁ।
ହ ଇ ଯେତେ ତମେ ଏକ୍ସରସାଇଜ କରିବ ବ୍ୟାୟାମ। କରିବାର ଏତେ ଫରକ ପଡେନି।
ହଁ।
ହଳ ଅଧିକ ପଡିବ ଯଦି ଖାଇବାରେ ଠିକ ଅଥିବ
ଓହୋ ତ ଆକ୍ଚୁଆଲି ମୁଁ ହଁ କୁହ।
ହଁ ଅଶୀ ପ୍ରତିଶତକ ହଉଛି ଅ ଖାଇବାରେ। ଆଉ କୋଡିଏ ପ୍ରତିଶ ହଉଛି ତମର ଏକ୍ସ ସପ୍ତା। କୁ ସାତ ଦିନ ଯଦି ରହିଲା ତା ଦେହରୁ ଯଦି ତିନି ରୁ ଚାରି ଦିନ ବି ବ୍ୟାୟାମ କରିବ। ମାନେ ହେ ବହୁତ ଓଜନ ର ସାମାନ ଉଠେଇଲ। ତାପରେ ବାକି। ତିନି ଦିନ ନ ମାନେ ସାଧାରଣ ଦୌଡ ଦୁକର ସବୁ କଲ ସେଇଟା ବି ଯଦି। ଖାଇବା ଭଲ ରହିଲା ତାହେଲେ ସିଏ ବି ଦେହ ବହୁତ ଭଲ। ଭଲ ଯଦି ଗ୍ରୋଥ ମାନେ ଭଲ ଯଦି ଇଏ ହବ। ତମ ଶରୀରରେ ଭଲ ଲାଗିବ।
ଓହୋ ତମ ଆକ୍ଚୁଲିମାନେ ଆମ ଅଫିସ ଗୋଟେ ଜିମ୍ ଟେ ଅଛି ହେଲା ସେ ଭାଇଙ୍କର ଆମେ ଗୋଟେ। ଜିମ୍ ଯାଉ ସେ ଜିମ୍ ରେ ଆକ୍ଗୁଲି କଣ କହିଲ ମାନେ ଭଲ ଜିନିଷ ଅଛି ବାକି। ସେ ସବୁ ମାନେ ସେ ଜିନିଷ ସବୁ ମାନେ ପୂର୍ଣ୍ଣା ହେଇଗଲାଣି ତ ଆମର କିଛି କିଛି ଜିନିଷ ମୁଁ ଦେଖୁଛି ମାନେ କରଛି କି ସେ ଜିନିଷ ଭାଇ। ନୂଆ ନୂଆ ପାଞ୍ଚ ନମ୍ବର ଯାଇଚି କାଲି ଆଜି ଯାଇନି କାରଣ କାଲି ଟିକେ ମୋ ଦେହ ନଥିଲା ଆଜି ଯାହା ଯାଉଥିଲି। ତ ମର ଟିକେ। ଟିକେ ଦେ ସେ ଟିକେ ବନ୍ଦ ଅଛି ଦି ଦିନି ତା ପୂର୍ବରୁ ମୁଁ ଟୋଟାଲ ପାଞ୍ଚ ଦିନ ଯାଇଛି। ତ କଣ କଣ ବେସିକ ଜିନିଷ କଣ କଣ କଟି କଣ ମାନେ ଟ୍ରିକ୍ ବଡ଼ି ମାନେ ଫିଜିକାଲ ପାଇଁ। କଣ ଭଲ ଭାବେ କୁହନ୍ତୁ।
ଏବେ ଯଦି ନୂଆ ଆରମ୍ଭ କରୁଛ ତାହେଲେ ଦେଖ। ଚେଷ୍ଟା କର କି ସବୁଥିରୁ ଟିକେ ଟିକେ ଟିକେ ଟିକେ କରିବ ସବୁଥିରୁ ଦୁଇଥର ଦୁଇଥର ଏକ୍ସ। କେମିତି କରିବ ଆଉ ଏକ୍ସ ପାଇଁ ଦେଖ କିଛି ନାହିଁ ସବୁ ମେସିନ ଥିବ। ସବୁ ଯନ୍ତ୍ରରେ ଥରେ ଥରେ ବସିକି ଦି ତିନିଥରେ କରିିବ ଆଉ ଚେଷ୍ଟା କରିବ କି ଏବେ ପ୍ରଥମ ଗୋଟେ ହ ସପ୍ତାହ ଦି ସପ୍ତାହ ଦେଢ ସପ୍ତାହ ଯାଏଁ ଆଉ ଯେତିକି ହେଇପାରୁଛି ସେତିକି ବି ଛୁଇଁବନି। ଯଦି ତମର ହଁ ଯଦି ତମର ଅ ମାନେ। ଅ ଶେଷ ସମୟ କି ଶେଷ ଏତିକି। ମୁଁ ଦଶ ଏଥିରୁ ଦଶ ଦଶଥର କରିପାରିବି। ଦଶ ଥର ବି କରିବା ଦରକାର ନାହିଁ ଚେଷ୍ଟା କର ତାକୁ ଅଧା କର ଅଧା କର ଦିଥର କର।
ହଁ ମୁଁ ତ ସେୟା ହିଁ କରିଛି ଆକ୍ଚୁଲି ମୁଁ ଗୋଟେ ଚି ସେଟ୍ କରିଦେଇଛି ତ ଗୋଟେ ସେଟ୍ ରେ ପାଞ୍ଚ ପାଞ୍ଚହ ଦଶ ପନ୍ଦର ନହଲେ ପାଞ୍ଚଶ ପଚଶ ଏମିତିଛି ନାଁନା ଆଗୁ ମାନେ ଆକ୍ଚୁଆଲି ମୁଁ ଆଗରୁ ଜିମ୍ ଯାଉଥିଲି ମାନେ ଛଅ ମାସ ତଳେ କି ବର୍ଷ ତଳେ ତ ସେଠିକି ଟିକେ ଜାଣିଛି ଜିମ୍ ବିଷୟରେ ସେ କଣ୍ଟିନ୍ୟୁ କରିନି ଏବେ ଘରେ ବସି ତମ ଅଫିସ ରୁମଟା କିଛି ତ ନାହିଁ ଜିନିଷ ତମେ ସେ ଭାଙ୍ଗି ଭୁଙ୍ଗି ଗଲାଣି। ତ ବାସ ଟିକେ ଘରେ ଯଦି ବସି ସନ୍ଧ୍ୟାବେଳେ ଟିକେ ଜିମ୍ ଘଣ୍ଟା ଟେ ଯାଉଛି ହେରି। ବୁଲିକି ଟିକେ ଆସୁଛି ହେରି ତ ସେ ଜିନିଷ
ତାଙ୍କର ଅଛି ସେଠୀ ମେଶିନ୍।
ମୁଁ ନାଁ ତ ଭଲରେ ଜାଣିନି। ଆମର ଗୋଟେ ଅଛି ମାନେ ମାନେ ଗୋଟେ ଆମେ ଯୋଉ ପୁରା ସୋଲଟର ବାଲା ନାହିଁ ବସେଇକି ତା ତାକୁ ପୁରା ତଳେ ଉପର କରିବ ନା ତ ମୁଁ ଜାଣିନି ଏତ କାହାର। ମୁଁ ନା ଭଲସେ କ୍ଲିୟର ଜାଣିନି।
ଏତେ ମ ଦରକାର ନାହିଁ। ଏବେ ମୁଁ ସପ୍ତାହରେ ତିନିରରେ ଏମିତି କହୁଛି ଏ ମୁ ଏ ଘରକୁ ଯଇଛି ଘରେ ମୁଁ ମୁଁ ଯାଉନି ଘରେ କଣ କରୁଛି ସକାଳୁ ଉଠିକି ଦୌଡିବାକୁ ଯାଉଛି ଦୌଡିକି ପାଞ୍ଚ ସାତ କିଲୋମିଟର ଦୌିଡ଼ିକି ପଳେଇଆଇଲି।
ହଁ।
ମୋ ଗୋଡ଼ର ଏକ୍ସରସାଇଜ ହେଇଗଲା ତାପରେ ସ ତାପରେ କଣ କରୁଛି ବୁଷ ଫୁସ ଟିକେ ମାରିଦେଲି ଟିକେ ରଡରେ ଅ ମାନେ ପୁଲପ କରିଦେଲି ତାପରେ ମାନେ ଦମ୍ପତ ନାହିଁ କିଛି କିଛି ବି ଗୋଟେ ଧରିକି ହରେଦ ହାତରେ ଏତିକି ହେଇଗଲା। ଏବେ ଏଇଟାକୁ ମେଣ୍ଟେନ କରିବା ପାଇଁ ଏଇଟା ହଉ ହେଇପାରୁଛି ଏ ଖାଇବାଟେ ଅଧିକ ଛାଡିଦିଅ। ଆଉ ଟ୍ରାଏ କରେ ଧୀରେ ଧୀରେ ଧୀରେ ଏକ୍ସର୍ସେଇଯି ବଢିବ ଏକାଥରେ ହବନି। ଆ ମାନେ ହଁ ଆଜି ନୁହେଁ ପନ୍ଦର ଦିନ ନୁହେଁ। ମାସେ ପରେ ତମେ ନିଜେ ଦେଖିବ କି ତମର ଚେଞ୍ଜ ସେ ମାନେ ପରିବର୍ତ୍ତନ ଆସିଯାଇଥିବ ଶରୀରରେ ଆଉ ଦେଖାଯାଉଥିବ ଶରୀରରେ ବ ନିଜେ ନିଜେ ଦେଖି କି ଜାଣିପାରିବ।
ଓହୋ।
ଆଉ ଡେଲି ଟ୍ରାଏ ଯେତେବେଳେ ଯାଉଛ ଯିବା ଯିବା ପୁର୍ବରୁ ଗୋଟେ ଫଟୋ ଆସିବା ପୂର୍ବରୁ ଗୋଟେ ଫଟୋ ଡେଲି ଫଟୋ ଗୋଟେ ଉଠେଇକି ରଖିବ।
ଓହୋ।
ଜିଦିି ଗୋଟେ ନିଜ ଫଟ ନିଜେ ରଖିବ ତାକୁ ଗୋଟେ ଫୋଲଡର ରଖିଥିବ ଡେ ପକେଇଦବ ଡେ ଓନେ ଡେ ଟୁ ଡେ ଥ୍ରୀ ଏମିତି କରୀ କରି କରୀ ଡେ ଫୋଲଡରରେ ପକେଇ ଦେଇକି ରଖିଦବ।
ହଁ।
ସବୁ କ ରହିବ କି ହଁ ତମେ ଯ ଦେଖିପାରିବ ଇମ୍ପ୍ରୋଭୁ କେତେ ହଉଚି। ତାପରେ ଦେଖୁଁ ହଁ ସେମିତି ହେ ମୋଟି ମୋ ଭଲ ମିଳିବ କାମ କରିବା ପାଇଁ।
ଓ ଭଲ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଭାଇ ଧନ୍ୟବାଦ ଧନ୍ୟବାଦ।
ଆଉ ତମେ ଚେଷ୍ଟା କର ଅଧିକ ନ କରିକି ଯଦି କର ସେ ତାକୁ ରିକଭରି ପାଇ ପାଣି ଫାଣି ଏବେଟିକେ ପିଆ ପିଇ କର। ଭଲରେ ଦିନକୁ ଚାରି ର ପାଞ୍ଚ ଲିଟର ପାଣି କଭର କର।
ଓହୋ ହଁ ଏଇ ଏଇ ଏ ଏଥିରେ ମୁଁ ସେମାନେ ଏଥିରେ ତ ଘରେ ବସିଲେ ଦିନକୁ ସେ ତିନି ଚାରି ଲିଟର ପାଣିିଉଛିବ ସବୁବେଳେ।
ହଁ ଚାରି ରୁ ପାଞ୍ଚ ଲିଟର ପାଣି କଭର କର ପାଣି କଭର କଲେ ଜଲଦି ଯେ ମ ମାସ ରିକଭରି ହବ ଆଉ ଚେଷ୍ଟା କର ଖାଇବା ପିଇବା ଠିକ ରଖ। ଆଉ ଯଦି ଖାଇପାରୁଛ ଦିନକୁ ପାଞ୍ଚ ଥର ଖାଅ।
ଓହୋ ମାନେ ଓହୋ ମାନେ କଣ ହେବି ଆଇଟ ନା କଣ?
ହେବି ଆଇଟମ ନାଇଁ ଦେଖ ଖାଇବାର କ୍ଵାଲିଟି ମାଟର କରୁଛି କ୍ୟାଣ୍ଟିଟି ନୁହଁ। ତମେ ଯାଇକି ଭା ଭାତ ହଁ ଭାତ ଗୋଟେ କେଜି ଖାଇଦବ। ସେଇଟା କିଛି ଦରକାର ନାହିଁ। ତା ଅପେକ୍ଷା ଯଦି ତମେ ଅଣ୍ଡା ଚାରିଟା ଖାଇବ ତାଠୁ ବେଟର ଖାଇବ।
ହଁ ଅଣ୍ଡା କି ଓଡସହେରିକା ସେ ସବୁ ଖାଇଲେ ହବଟି।
ଖାଇଲେ ହଁ ସେ ବୋହୁତ ବଢିଆ ହବ। ସିଏ ବୋହୁତ ଦିନ ପେଟଠାଆ ହବ
ଆଉ ମାନେ ଗୋଜି ବଟ ଗୋଜି ବଟ ସେ ସବୁ ତେ ପ୍ରୋଟିନ ଜିନିଷ ନା
ହଁ ସେ ଗୁଡା ଖାଇ ହବ ଚେଷ୍ଟା କର ଯେମିତି ତା ଛତୁଆ ଗୋଟେ ଥର ଦେଖ। ଦେଖ ମୁଁ କେମିତି କହୁଛି ସକାଳୁ କେମିତି ଖାଇବାର ଅଛି। ସଙ୍ଗେ ତମେ ଥିରେ ବିଗେଇଥିବ ଭୋଜି ବୁଟାରିକା ଯଦି ଓଦା କରି ପକେଇ ପାଣିରେ ପକେଇ ଦେଇଥିବ। ବୁଝିବୁ ଟୁ। ଯାହା ବି ରହିଲା ମାନେ ଡ୍ରାଇ ଫ୍ରୁଟ ହେରିକା ବି ପକେଇଦେଇଥିବ ତା ଥିରେ। ରାତି ପାଇଲେ ସକାଳୁ ଉଠିକି ଅଧିକ ନାହିଁ ତାକୁ ଅଧ ଗୋଟେ ଛୋଟ ଗିନାରେ ପକେଇଥିବ ଶହେ ଦେଢଶହ ଗ୍ରାମ ଖାଇଲା ଭଳିଆ। ଯେମିତି ଚନେଇକି ଥରକରେ ଖାଇ ପାରୁଥିବ। ଆଉ ସକାଳୁ ଉଠିଲେ ସକାଳୁ ଉଠିଲ ଆଉ ଗୋଟେ ଜିନିଷ କରିବ ଆଣିବ ଲବଙ୍ଗ। ହଁ ହଁ। ତାକୁ କଣ କରିବ କା ରାତିରେ ନର୍ମାଲ ଥଣ୍ଡା ପାଣିରେ ନର୍ମାଲ ପାଣିରେ ଲବଙ୍ଗ ପୁରେଇ ଦବ ସାତ ଆଠଟା ପରେଇଦବ।
ହଁ।
ଲବଙ୍ଗ ପକେଇ ଦେଇକି ଛାଡିଦବ ସକାଳୁ ଉଠିକି ତାକୁ ଆଗ ପିଇବ। ଖାଲି ଖାଲି ପେଟରେ ତାକୁ ପିଇଦବ। ପିଇ ଦେଲା ପରେ, ଅଁ ଛ ତୁଆ ଫତୁଆ ଟିକେ କଣ ଥିବ କି, କି ଯାହା ଭିଗେଇଥିବ ରାତିରେ ତାକୁ ଖାଇଦବ ତା ପରେ ସେଇଟା ଖାଇଦବ। ଖାଇ ଦେଇକି ତାପରେ ବାହାରିବ ତମେ ଯଦି ସକାଳେ ଏକ୍ସରସାଇଜ କରୁଥିବ ସକାଳେ ଏକ୍ସରସାଇଜ କରିବାଟା ଭଲ। କାହିଁକି କହିଲ ସକାଳେ ଏକ୍ସରସାଇଜ କଲେ ବଡିର ଅ ଏବ ଶରୀର ସବୁଠାରୁ ଅଧିକ ସି ଟାଇପ ଦେଖାଯାଏ। ଆଉ ଚେଷ୍ଟା ଟା ଅଧିକ ଲାଗେ।
ଓହୋ ସକାଳେ ପା ସକାଳ ହଁ ବୁଝିଲି ହଁ।
କରୁନ, ତାହେଲେ ସକାଳେ ଦୌଡ଼ିବା ପାଇଁ ଯାଅ।
ଓହୋ ସକାଳ ଟିକେନାକୁ ଟିକେ ଯଦି କଲେଜ ରହିଯାଉଛି। ତ ସାତଟାରୁ ଉଠିକିି ଟିକେ ହଁ ତାଲେ ଏବେ ଟିକେ ଷ୍ଟାର୍ଟ କରିବାକୁ ପଡିବ।
ଯି ଏସବୁ ଖାଇବାଠୁ ଆରମ୍ଭ କରିକି ଆସିବା ପାଇଁ ପୁରା ମାନେ ଦୌଡିକି ଆସିବା ପାଇଁ ଅତିରୁ ବେଶୀରେ ପଚିଶି ରୁ ତିରିଶି ମିନିଟି ଲାଗିବ।
ଓହୋ।
ଟିକେ ରାତିରେ ଜଲଦି ଶୋଇକି ତିରିଶ ମିନିଟି ବାହାର କର। ସକାଳ ମାନେ ଏମିତି ଛଅ ପାଞ୍ଚଟା ଉଠିକି ଯିବାର ଅଛି। ଆଛ ସାତଟାରେ ଉଠ ସାତଟା ସାଢେ ସାତଟା ଭିତରେ ଶେଷ କର।
ଓହୋ ମାନେ ଉଠିକି ମାନେ ଖାଲି ମାନେ ଖାଲି ମାନେ ମାନେ ଦୌଡିବା ଟା କଲେ ହବ ନା।
ଦୌଡିବା ଦରକାର ନାଇଁ ଦୌଡିକି ବାହାରିଲ, ତମେ ଦେଖିଲ କି ଏଇଠୁ ଏଠିକି ଯିବି ମୋର ପାଞ୍ଚ କିଲୋମିଟର ରହୁଛି। ଫାଷ୍ଟ ପାଞ୍ଚ କିଲୋମିଟର ଦରକାର ନାହିଁ, ବାସ ଦି କିଲୋମିଟର ଯଥେଷ୍ଟ ହବ। ଦି କିଲୋ ଦୌଡିବା ବି ଦରକାର ନାହିଁ, ଜଗ୍ କରିକି ଯିବ ନର୍ମାଲି। ଯେତିକି ମୁଁ ହଁ ଯେତିକି ଅଧିକ ନୁହେଁ, ଆଜି ଗୋଟ କିଲୋମଟର ହଉ, କାଲି ଦି କିଲୋମିଟର ହବ ତାପରେ ପାଞ୍ଚ କିଲୋମିଟର ହବ, ଯେତିକି ତମେ କରିକି ଆସିବେ, ଆସିଲା ପରେ ଆଁ ଆସିଲା ପରେ ଅ ଦୌଡିକି , ସେଠି ଆଇଲା ପରେ ଛତୁଆ ଫତୁଆ ଖାଇଦବ। ସାଙ୍ଗେ ସାଙ୍ଗେ ଖାଇବନି, ଦଶ ପନ୍ଦର ମିନିଟ ବସିବ ଛତୁଆ ଫତୁଆ ଖାଇବ ଗାଧେଇବ, ଖାଇକି ଗାଧେଇଲା ପରେ, ତା କଲେ ଯେ ତାପରେ ଯାହା ତମର ଜଳଖିଆ ଘରେ ହେଇଥିବ ଯାହା ଖାଉଥିବ ସେଇଆ ଖାଇକି ରେଡି କରିଯିବ, ଏତିକି ବଳକୁ ତମର ଅ ଅଲରେଡି ଦି ଟାଇମ ଖାଇବା ହେଇଗଲାଣି।
ଓ ହୋ ବୁଝିଲି ଏତ ମାନେ ହଁ ମାନେ ମାନେ ତ ମାନେ ଯୋଉ ମାନେ ଲବଙ୍ଗ ଲବଙ୍ଗ ତାର ଫାଇଦା କଣ ଖାଇଲେ ପିଇଲେ?
ଲବଙ୍ଗ ଖାଇଲେ ଡାଇଜେସନ କ୍ଳିଅର ହୁଏ। ରାତିରେ ଯାହା ଖାଇଥିବ ପେଟ ପୁରା ସଫା ହବ।
ଓହୋ।
ପାକସ୍ଥଳୀ ପୁରା ସଫା ହବ, ଯଉଟା କଣ କରିବ ତମକୁ ଅଧିକ କା ଅଧିକ ମାନେ ଭଲ ଖାଇବାକୁ କ କନଭର୍ଟ କରିବାରେ କାମ କରିବ। ଭଲ ଖାଇବାକୁ ଭଲ ବଡିରେ ଲଗେଇ, ଦେହରେ ଲେଇବା ପାଇଁ କାମ ଦବ।
ଓହୋ ମାନେ ଯଉ ମାନେ ଯଉ ଲବଙ୍ଗ ପକେଇଚି ମନେ
ଆଜି ରାତିରେ ପକେଇଲ କାଲି ସକାଳେ ଖାଇଲ। ଖାଲି ଖାଇଦବ ତ ପାଣି ସହିତ ପିଇ ଦବ, ସେ ତା ଭିତରେ ଯାହା ପଡିଥିବ ଗୋଟ ବୋଟ ପ୍ଲାଷ୍ଟିକ ବଟଲ ରଖ କି କଣ ଗୋଟେ ରଖ ଗ୍ଲାସ ରଖ କିଛି ଗୋଟେ ରଖ ତା ଭିତରେ ରଖିବ।
ହଁ।
ପାଣି ସହିତ ସେ ପଡିଥିବ ଲବଙ୍ଗ ଗୁଡା, ଲବଙ୍ଗ ସହିତ ତାକୁ ପିଇଦବ ସକାଳୁ ଉଠି।
ଓହୋ ତ ଏଇଟା ମାନେ ଏଇଟା ମାନେ ଡେଲି କରିବାକୁ ପଡିବ ନା?
ଲଂସ୍ କ୍ଲିୟର ହବା, ଯାହା ତମର ଷ୍ଟାମିନା ବୁଷ୍ଟ ହବ।
ହଁ ହଁ ହଁ।
ଆଉ ତା ସହିତ ତାର ଆଣ୍ଟିବାକ୍ଟେରିଆ ଗୁଣ ଗୁଡା ସକାଳୁ ସକାଳୁ ଖାଇଲେ, ତମ ରାତି ସାରା ଯେତେକ ବ୍ୟାକ୍ଟେରିଆ ହେଇଯାଇଥିବ ଦାନ୍ତରେ, ମାଉଥରେ ସବୁ ବ୍ୟାକ୍ଟେରିଆ କ୍ଲିନ୍ କରିବ।
ରୋଗଟା ଅଛି କଣ କହିଲ? ଆକ୍ଚୁଆଲି ମୁଁ ଛୋଟ ବେଳୁ ମାନେ ଅବଜେକ୍ସନ ମାନେ, ମାନେ ଅବଜେକ୍ସନ ମାନେ ମାନେ ମାନେ ଯଦି ମାନେ, ମୁଁ ଯଦି ମାନେ, ରନିଂ କଲି ଛାତି ଫାତି ପେନ୍ନ ହୁଏ। ଆଉ, ଆଉ ମାନେ ମୁ ଟିକେ ମାନେ ଧଇଁ ସଇଁ ହେଇଯାଏ, ତ ସେଇଟା ପାଇଁ ମୁଁ ଅଭଏଡେ କରେ। କାରଣ ଓବିଅସଲି
ଜଗିଂ କର, ନ ହେଲେ ଚାଲ। ପାଞ୍ଚ କିଲୋମିଟର ଝାଳ ବୋହିବାର ଅଛି। ତମ ଦେହରେ କ୍ୟାଲୋରୀ ହଁ।
ରନିଙ୍ଗ ଉପରେ ପ୍ରୋବ୍ଲେମ ଅଛି ତ। ସେଥିପାଇଁ ମୁଁ ଟିକେ ଆକ୍ଚୁଆଲି ରନିଗଂ ଯାଏନି।
ଟିକେ ହଉଚି। କିଲୋମିଟର ହଉ, ଚାଲିକି ଟିକେ ଦୌଡିବ, ଟିକେ ରହିଯିବ, ଟିକେ ଦୌଡିବ, ଟିକେ ଧଇଁ ଚାଲି ଚାଲି ଗଲ, ଧୀରେ ଧୀରେ କଲେ ତମର
ଓ ହୋ, ହଉ। ମୁଁ ଗୋଟେ କାମ ଅଛି, ମୁଁ ଟିକେ ଆଜ୍ଞା, ହଁ, ହଉ।
ହଁ, ହଁ।